ହ୍ୟାଲୋ
ନ ମ ହଁ କାଟି ରାଜା
ହଁ ତମର କୋଉ ଗାଡି ପସନ୍ଦ
ମରୁଡି
ଆଚ୍ଛା ଅଡିରେ କୋଉ ମଡେଲ
ଓଡିର ମଡେଲ ମଡେଲ ଦେଖିନି ସେ ରେଡ କଲର ଯଉଲା ମଡେଲା ବା ଲର
ଆଚ୍ଛା ମତେ ସବୁଠ ଡିଫେଣ୍ଡର ଭଲ ଲାଗେ ତା ତଳେ ଟିକେ ଫର୍ଚୁନର ଟା ବି ଭଲ ଲାଗେ ତା ତଳେ ସ୍କର୍ପିଓ
ଆଉ ସ୍ସ୍କୁଟିର
କୋଟିରେ ତ ମୁଁ ଦିଟା ହିଁ ଚଢୁଛି ଗୋଟେ ଯୋଉ ଆସିଷ ଗୋଟେ ହଣ୍ଡା ଏବେଟର
ହଁ
ତମ କୋଉ ବାଇକ୍ ଭଲ ଲାଗେ
ମୋତେ ହଣ୍ଡା ଏପୁଟିକ
ଆଚ୍ଛା
ଅଣ୍ଡ ଆଉ ରୟାଲ ଏଫିଲ୍ଡ ତ ସବୁ ଛୁଆଙ୍କରେ ବସନ୍ଦ ତପୁଆ ବିଲରଲି ପଟ ଏ ସମସ୍ତେ ପଷ
ହଁ। ବୁଲେଟ ଚାଲିଲେ ଟିକେ ଭଲ ଲାଗେ ଆଉ।
ଭଲ ଲାଗେ ନୁହେଁ ପୁଅ ଛୁଆଇକି ତ ବୁଲେଟ ଚଲିବା ଦରକାର ନାହି।
ହଁ ସେଇଟା ତ ଠିକ କଥା। ବୁଲେଟ ଚଲେଇଲେ ଭଲ ଲାଗିବ ମାନେ ବୁଲେଟ ଟ ବସିବାକୁ ବି ଭଲ ଲାଗେ। କମ୍ଫର୍ଟେବଲ
ମୁଁ୍ର ଫଥାଏ ବ ଉପରେ ବ ଫଏ
ଆଚ୍ଛା। ପୁଅ ପିଲା ସବୁ ପ୍ରାୟ ପୁଅ ପିଲାଙ୍କର ସବୁ ବୁଲେଟ ପସନ୍ଦ।
ହୁଁ।
ଆଉ କଣ କୁହ।
ଆଉ ପୁଅ ପିଲାମାନେ ପସନ୍ଦ କହିଲେ ଝିଅ ପିଲା କଣ ପସନ୍ଦ?
ଝିଅ ପଲା ମନ କର ଲିପଷ୍ଟିକ କଚଲ ହୁଁ। ଆଉ ଡ୍ରେସ୍ ଜୋତା ଏସବୁ
ହୁଁ। ଆଉ ଆମର ତ ପରଫ୍ୟୁମ୍ ଫର୍ମାଲ ନହେଲେ ଜିନ୍ସ ସାଙ୍ଗର ଗୋଟେ ହାଫ୍ ସାର୍ଟ ନହଲେ ଫୁଲ ସାର୍ଟ ଥିବ ନହେଲେ ବ୍ଲେଜର ଏଇ ଆଉ।
ହଁ ଝିଅ ପିଲା ମାନରେ ତ କେତେ ଥାଏ
ସେ ଭ ବହୁତ ସେଙ୍ଗା ଭତ୍ ଟି ପୁରା। ମଇଦାନ ଭର୍ତି ପୁଥିବୁରା
ହଁ। ହଁ ଭୁବନେଶ୍ୱର କଉ ମଲ ବଲ ଲାଗେ।
ଏକ୍ସପରିମେଣ୍ଟ
ହଁ ଗୋଟିଏ ଛାତ ତଳେ ସବୁ ଆଉ।
ସେଟା ଉତ୍କଳ ଗାଲିା ଯାଇଛିିବ ଉତ୍ଥର ଆଉ ଏ ଆଇନସ ସେପଟେ ଯାଇନି ଏତେ କା ସେ ଡିଷ୍ଟାନ୍ସ ବହୁତ ହୁଏ ମୋର ସେ ଆ ପଇସା ବି ଅଧିକାର ନଉ। ସେଇଥିପାଇଁ ଯାଇ ନାଇଁ ନକ୍ସଟା ଦେଖିବା ସେଟା ବିଥରେ ଯିବା।
ହଁ।
ତମ କେତରେ ଆସନ ଫୁଣିସନ ବୁଲାବୁଲି କରିବା ମୋର ପିଲ
ଦେଖିଆଉ।
ମୁଁ ଯାଇ ହେଲା ତଥମ ଡାକି ଆଲା
ହଁ ଦେଖିବା ଯିବା କେବେ ଆଉ।
ହୁଁ।
ଆଉ ତମ ଫ୍ରେବ ଫେବ୍ରେଟ ବ୍ରାଣ୍ଡ କଣ।
ମାନେ କୋହୁଥିର
ଡ୍ରେସର ଜୋତାର
ଯଉଟା ଥିବ ସେଇଟା।
ୟୁ ଏସ୍ ୟୁ ଏସ୍ ପୋଲ
ଶଲ
ହୁଁ।
ଜୁତା ବ୍ରାଣ୍ଡର କ୍ୟାମ୍ପସ୍ ନନ୍ ଏସିଆନ୍
ଓ ହୋ। ଭଲ।
ଏସିଆନ୍ ଆଉ ସ୍ପୋର୍ଟସର କହିଥା ମାନେ ଟ୍ରାକ୍ନର ସ୍ପୋର୍ଟର ୟୁଜ୍ କରେ ଆଉ ଟ୍ୟାକ୍ ସୁଟେ ଟ୍ୟାକ୍ନ ସ୍ପୋର୍ଟ ନନେ। ଓ କଣ ରହିଲା ମାଛର
ହଁ
ଆ ତୁମର ଫେଭରଟ ଶୂଜ।
ଫ୍ୟବିଟ ସଜ ମର। ସ୍କେଚର୍ସ ଏ୍ସପେରିମେଣ୍ଟ୍। ସ୍କେଚର୍ ଶ ତେ ବହୁତ ବ ପସନ୍ଦ ବହୁତ ବି ବଢ଼ିଆ ଲାଗେ କମ୍ଫର୍ଟେବଲ
ଆଉ ଡ୍ରେସ୍ର
ଡ୍ରେସ ତ ମୁଁ ସବୁ ପିନ୍ଧେ ଆଉ ଆଲି ପିନ୍ଧେ ପୋବ ପିନ୍ଧେ ଆଉୟ ପୋଲ ପିନ୍ଧେ ଆଉ
ଇଏ ପଲର ଜିନିଷ। ଭଲ୍ ଆସେ ଯେେତ ଜିନିଷ ପତ୍ର ଭଲଥା ସଫଟନେସ୍ ଥାଏ ଜିନିଷ ସେ ସେ ଭଲ ଲାଗେ ମାନେ ଯ ଯିବ ମଲ କେେ ବୁଲ ଯିବ ମଲ କେେ ବୁଲତ ଯିବ ସେଇ ଭଲ ଲାଗେ ଜିନିଷ ପିନ୍
ହଁ ତାର ସବୁ ନ ନୂଆ ନୂଆ କଲେକ୍ସନ ବି ଆସେ ଭଲ ଲାଗେ।
ହୁଁ ଆଉ ତା ଦେଖିବା ମଲ ସବୁଠୁ ବେଶୀ ଧାରିଥିବ ୟ ପୋଲର କେତେ ହେବେ ବି ତା ରେଟ୍ ଦେଖାଏ।
ହଁ। ଭଲ ଲାଗେ। ଆଉ ଜୁଡିଓ ଫଡି।
ନନ ବ୍ରାଣ୍ଡେ ତ ୍ରେସ ମୁଖ ଗଦ ପଡ଼ଚ ନ ଲ ରେ ଡେ ୟୁ ଏସ୍ ପଢଲରେ ଅଛି। ବ ସେଦ ପୁଛି। ଅନଲାଇନ ଯ ଅର୍ଡର। କରିଥିଲି ସେଇା ଗୋଟେ ଡ୍ରେସ୍ ମୁଁ ଆଜି ପିନ୍ଧଛି ସେ ଡ୍ରେସ୍ଟା ମୁଁ ତିନ ବର୍ଷ ହେଇଲାଣି ସେ େସ ଟା। ଟି ସାର୍ଟା ଗେ ଅନ ଅର୍ର କରିଥିଲ ରେ ଆ ହ୍ୱାଇଟ। କମ୍ବିନେସନ୍।
ହଁ। ଅନଲାଇନରେ ବି ଭଲ ଆସୁଛି ଯେ ଟୋଟା ଆଠ ସୁ
ଟ୍ରେନ ରେ ତୁମକୁ କେତେଥଳେ ଯିବା ଭଲ ଲାଗେ ଜେନେରାଲ ର ସ୍ପର ର ସିରୋ ନା ଫାଷ୍ଟ୍ କ୍ଲାସରେ ଶିରୋ
ସେଇଟା ଓଵିୟଶଲି ଫାସ୍ କ୍କିସ ଏହି ର ଜନରଲ କମ୍ ଯ ଭଲ ଲାଗନି ତା ତାକୁ ଛାଡ଼ିକି ଆଉ ଯେଉଁଥିରେ ଗଲେ ଚଳିବ ଯେଉଁ ଜେନେରାଲି ବହୁତ ଭିଡ଼ ଥାଏ ନା।
ହୁଁ।
ପ୍ରାୟ ଟ୍ରେନ ଯିବେ ସେ କମ କରରେବୁ ବହୁତ
ମାନେ ବସ ରେ ଯିଵା ଆସିବା କର।
ବସ୍ ନହେଲେ ପର୍ସନାଲ ଗାଡିରେ ଯିବା ଆସିବା କରିବା ବସରେ ମୋର ବାନ୍ତି ହୁଏ ନା। ବର୍ଷେ ମୁଁ ଏଇଠୁ ଯାଇକି ବାଲେଶ୍ବରରେ ପହଞ୍ଚିଲାଵେଳୁ ମୁଁ ନଥିଵି।
ଦୋଷର ବାନ୍ତି ଦୁ ସେଇଟା ବହୁତ ଖରାପ ସେଇଟା
ହଁ।
ମାନେ ବସ ବାନ୍ତି ହଉଚଛି ତ ସେ ଦୋଷ ଟା ଧୀରେ ଧୀରେ ଆସ୍ତେ ଆସ୍ତେ ଲମ୍ବା ଲମ୍ବା ଗାଡି ବି ତ ବାନ୍ତି ଦଥିବ ବସ ର ଅଛି ମାନେ ଗାଡି ରଥିବ। କର ହଉ ଏ ହଉ।
ନା କାର ରେ ହୁଏନି କେବେ ଵାନ୍ତି କିନ୍ତୁ ଏଇ ବସ ରେ ହଉଛି କାର ଫାର ରେ ହୁଏନି ବାନ୍ତି।
ଠିକ ଅଛି।
ମସରେ ହେଇଯା ଆଉ।
ହୁଁ ସାରା ଆସ୍ତେ ଆସ୍ତେ କାଟିଵେ ସାରା ସେ ଦୁ ସାଙ୍ଗେ ସାଙ୍ଗେ କାଟିବ ମୋ ଜଣେ ଫାମିଲି ଜଣେ ରିଟି ଭିତରେ ଅଛନ୍ତି। ତାଙ୍କୁ ମାନେ କହିତେ ତାଙ୍କ ଗାଡି ଠୁଆରମ୍ଭ କରି ସେ ସେ କାର ମଡଲଠୁ ଆରମ୍ଭ କରି ଟ୍ରେନ ଯ ତାକୁ ମାରିଥିବ। ତ ସେ ଗୁଟେ ଗୋଟେ ଏମର୍ଯ୍ୟସ୍ ସ୍ର ଯାଇପାରିବନ କିଠି ବାଇକ ଛଡା କେଉୋଟ ଏମଜନ୍ସି ସେଠ ଯାଇି ପାରିବେ।
ଆଉ କଣ କହିବେ ଏମିତି ହେଲେ ଆଉ କଣ ଚଳିବ ମୁଁ ଟ୍ରେନରେ ବାନ୍ତି ହୁଏନି କିନ୍ତୁ ଖାଲି ବସ ରେ ଯେ ସିଏ ମାନେ ଏଇ ଯୋଉ ନନ ଏସି ଯୋଉ ଗରମ ଫରମ ଯୋଉ ହେଇକି ଏ ସବୁ ହେଲେ ବାନ୍ତି ହୁଏ। ନହେଲେ ସେମିତି ବାନ୍ତି ହୁଏନି। ବେଳେ ବେଳେ ହୁଏ ବେଳେ ବେଳେ ହୁଏନ ଏବେ ଅଭ୍ୟାସ ହେଇଗଣି ବହୁତ ଟାଇମ। ବହୁତ ଟାଇମ ଯିବା ଆସିବା ହଉଛି ନା। ଆଗରୁ ବହୁତ ହଉଥିଲା ଏଇନେ ଆଉ ହେଉନି ଆଗରୁ ଗାଡିରେ ବସି ବିିଥା ବାନ୍ତିଏଇନେ ବେଶୀ ନୁହଁ।
ହୁ୍।
ତ ତ ଏନ ସବୁ ସୁବିଧା ହେଇଗଲାଣି ନା
ତମ ରାଗ ଫୁଡ ଭତରେ ଫେବରାଈଟି କେଟ ମାନ ନା ଆଚାରାଗା ଭିତରୁ
ଆଚାର ତ ଭଲ ଲାଗେ ଆଚାର ଆମ୍ବ ଆଚାର ଭଲ ଲାଗେ ସେ ଆଚାର ସବୁ ଭେରାଇଟି ମୋତେ ଭଲ ଲାଗେ
ହ ଆଉ ସ୍ପାଇସି ଫୁଡ଼୍ରର
ସ୍ପାଇସିରେ ସ୍ପାଇସି ବାଲା ମ୍ୟାଗି ପାସ୍ତା ଏଇରା ସବୁ ଭଲ ଲାଗେ। ଇଟାଲିିୟନ୍ ମ୍ୟାଗି। ପଡ଼ିଲ। ମାମ ବାବୁ ଅସ। ମତେ ଖାଇବା ବହୁତ ପସନ୍ଦ ମୁଁ ବହୁତ ଫୁଡି।
ମାନେ ଚିକେନ୍ ମଟନ୍ ସଖା।
ସବୁ ଖରେ।।
କଡ଼ିଆ। ସେମୟର ସେମୟର। ମୁଁ ବି ବହୁତ ଫୁଟି।
ହଁ ମୁଁ ବି ଖାଇବାକୁ ବହୁତ ପସନ୍ଦ କରେ ମୁଁ ଖାଇବା ପାଇଁ କିଛି ବି କରିଥା। କଣ ମଣିଷ ଜୀବନ କଣ ଅଛି କହିଲ କାହିଁକି ଶାନ୍ତିରେ
ଖାଇ ପିଇ ଶାନ୍ତିରେ ରହିଲେ ହେଲେ।
ଖାଇବା ପିଇବା ଏଇ ଖାଇ ଖାଇ ତ ମୋଟା ଆଉ
ହୁଁ ଆଚ୍ଛା ତର ଭିଡିଓ କଲ୍ଟା କ ତ ମୁଁ ଦେଖିବି ତମକୁଠ।
କଣ କହିଲ?
ଟିକେ ଭିଡ଼ିଓ କଲ୍ କଲା ତ ମୁଁ ଫେସ୍ ଟୁ ଫେସ୍ ମୁଁ ଟିକେ ଦେଖେଥରେ।
ହଁ ମୁଁ ଯୋଉ ଏଇଟା କଥା ହେଇ ସାର।
ହୁଁ ହୁଁ।
ହଁ ଏଇଟା ହେଇଯାଉଥାାଇ ସାରା।
ହୁଁ।
ହଁ କୁମ କୁ।
ଆଉ।
ତ ମୁ ମା ରୋଷେଇଷାଇଲି।
ଏ ରୋଷେଇ ଚାଲିଛି ଚାଲିବ ଏ ସନ୍ଧ୍ୟାଳେ ଆସିବେୁ କଥା ଆଇବେ ବନ୍ଧୁବାନ୍ଧବ ସବୁ ବସି ବସିକ କଥାବାର୍ତ୍ତା ହେବେ। ଚାଲିବ ମୁଁ ମୁଁ ବସି ଭ ସମୋତେ ଭଲ ଲାଗେ ତୁ ରୋଷେଇ କରୁ ଯା କରୁଛୁ। ଆଉ ନକ ଆଛି କଣି ନେଇି ଯାହା। ୁ କରିବା କଥା କ ମୁ ମୁୁର କରନି ଗୀତ ଶୁଣିବି ଛାତ ଉପରେ। ଘଟା ବୋଇମି ତାପରେ ଆଇି
ହଁ। ତମ ଘରେ ତ ମା ଭଲ ରୋଷେଇ କରନ୍ତି ନା ଜେଜେମା।
ମା ବଲ ଶ କରନ୍ତ। ଜେଜେମା ଆଗତ। ଥିଲା ବାକି ଏବେ ଆଉ ବୟସ ହେଇଗଲାଣି ସେଏ ହଏତ କରୁନାହାନ୍ତି।
ହଁ ବୟସ ହେଇଗଲାଣି ଧୀରେ ଧୀରେ ଆଉ କଣ କରିବା।
ହୁଁ।
ବୟସ ଅନୁସାରେ ବଳ ବି ହଟି ହଟି ଯାଉଛି ନା।
ହୁଁ ହୁଁ
ପା ଅଛନ୍ତି ନା
ନାହାନ୍ତି। ସିଏ ପ ଚାଲିଗଲେ ନି ବହୁତ ଜେଜମା ଅଛନ୍ତି।
ତମକୁ ବହୁତୁ ଭଲ ପାଉଥିବେ।
ହୁ ପାନ୍ତି
ଲୁଚେଇକି ପଇସା ଦିଅନ୍ତୁ ନା
ସେ ଦଉଥିଲେ ଏବେ ଆଉ ଯହା ପି ନାହିଁ ନା ଦେହତେ ଭଲ ଲାଗୁନି ଆଉ ମୁଁ ଆଉ କଲେଜ ଫ ଗଲା ପରେ ଆଉ ମାଗିନି ତାଙ୍କୁ।
ହଁ। ତମ ଘରେ ତମେ ଏକା ତମ ଭାଇ ଭଉଣୀ କି
ନାଇଁ କେଖି ନାହାନ୍ତି ହ୍ୟାଲୋ
ହଁ ହଁ।
ହ୍ୟାଲୋ।
ହ୍ୟାଲୋ।
ମୋ ଘରେ ଏକା ମୋ ଭାଇ ଭଉଣୀ କେଇ ନାହାନ୍ତି।
ଆଚ୍ଛା।
ମାଉସୀ ମାନଙ୍କର ଭଉଣୀ ଏକା ଅଛନ୍ତି ମାଉସୀ ଅଛନ୍ତି ମାମୁ ଝିଅ ଭଉଣୀ ଅ ସେମାନେ ଭାଇ ଭାଇ ଡାକି ଚିଲେଇ ପକାନ୍ତି ତ ଦରକାର ନାହିଁ ଏତେ।
ହଁ ଯାହେଲେ
ତା କଠୁ କାମ ଚଥାଏ ନା କଣ
ହଁ ଯାହାହେଲେ ବି କାମ ଚଳେଇଦବା କଥା ଆଉ।
ହୁଁ।
ହଉ ହଉ କାଟିଦିଅ ସେପଟରୁ ଆଉ।
ହୁଁ ଭିଡିଓ କଲ ଟା କର।
ହୋଉ କାଟା ସେପଟରୁ।
ଯୋଉ। ଖେଳିବି